ଜୟ ଜଗନ୍ନାଥ, ଆପଣ କଣ କରୁଛନ୍ତି?
ଏଇ ବର୍ତ୍ତମାନ ବର୍ଷାରେ ଟିକେ ନିତ୍ୟକର୍ମ ସରିଲା ଏବେ ବର୍ଷା ହଉଥିଲା ତ ଦିନ ସାରା। ସକାଳେ ତ ମୁ ବର୍ତ୍ତମାନ କିଛି ନିତ୍ୟ କର୍ମ ସାରି ନଥିଲି। ଆଜି ଟିକେ ବ୍ୟାୟାମ କରିବାକୁ ବି ଯାଇପାର ନଥିଲି। କାରଣ ବର୍ଷା ହେଲା ତ ସେଥିପାଇଁ ଏବେ ବର୍ତ୍ତମାନି ଟି ଜିଲ୍ଲାରେ ଟିକେ ଡେ ନିତ୍ୟ କର୍ମଚାରୀ ବର୍ତ୍ତମାନ ଖାଇ ପିଇ ଟିକେ ଏ ଆସିକି ବସିଛି ଆଉ। ଆଉ ଆପଣ କଣ କରୁଛନ୍ତି?
ମୁଁ ବି ବର୍ତ୍ତମାନ ବସିଛି ଆମର ବି ଏପଟେ ବ ବର୍ଷା ହଉଛି ପ୍ରବଳ। ଆଉ ଆଜି ଆପଣ ବ୍ୟାୟାମ କରିନାହାନ୍ତି?
ନା ଆଜି ବ୍ୟାୟାମ କୁ ଯାଇ ପାରିଲି ନାହିଁ କାରଣ ବର୍ଷା ତ ହଉଥିଲା ଅତ୍ୟଧିକ ଯେତେବେଳେ ଜୋରରେ ପକେଇଲା ତ ମୁଁ ଗଲା ବବେଳକୁ ଓଦା ହେଯାଇଥାନ୍ତି।ଯଦି ଓଦା ହେକି ଯାଇକି ଜିମ କରିବେ ସେି ବ୍ୟାୟାମ କରିବେ ତ ଦେହରେ ଝାଳ ଖରାପ୍ ହେଇଯିବ ତ ମୋ ଦେହ ଅସୁସ୍ଥ ହବାର ସମ୍ଭାବନା ଅଛି ତ ସେଥିପାଇଁ ମୁଁ ଗଲି ନାହିଁ।
ଓହୋ ଆଜ୍ଞା ଆପଣଙ୍କ ମୁଁ ଶୁଣିବାକୁ ପାଇଥିଲି ଯେ ଆପଣଙ୍କ ଭାଇର କଣ ଦୁର୍ଘଟଣା ହେଇଥିଲା?
ଆଜ୍ଞା ମୋ ଭାଇରେ ବର୍ତ୍ତମାନ ଦୁର୍ଘଟଣା ହୋଇଥିଲା ତ ସେ ବର୍ତ୍ତମାନ ବୈଦଙ୍କୁ ଦେଖେଇକି ଔଷଧ ନେଇକି ବର୍ତ୍ତମାନ ଅଛନ୍ତି ଘରେ ସେ ତାଙ୍କ କର୍ମକ୍ଷେତ୍ରକୁ ବି ମଧ୍ୟ ଆଜି ଯାଇପାରୁିନାହାନ୍ତି। କାରଣ ଯେହେତୁ ଅତ୍ୟଧିକ ବର୍ଷା ହେଉଥିଲା ତ ତ ବର୍ତ୍ତମାନ ସେ ଟିକେ ଭଲ ଅବସ୍ଥାରେ ଅଛନ୍ତି। ଦେଖାଯା ଆଗକୁ କଣ ହଉଛି?
ହଁ ତାଙ୍କ ଟିକେ ଭଲସେ ଯତ୍ନ ନିଅନ୍ତୁ ଦୁର୍ଘଟଣା ହେଇଥିଲା ନା।
ଆଜ୍ଞା ବର୍ତ୍ତମାନ ତ ତାଙ୍କୁ ଆଜ୍ଞା ବର୍ତ୍ତମାନ ତ ମୁ ତାଙ୍କୁ ଗାଡିରେ ନବା ଆଣିବା ମଧ୍ୟ ବି କରୁଛି। ଆଉ ଔଷଧ ପତ୍ର ତ ମୋ ମାମା ଅଛନ୍ତି ଠିକ ଟାଇମ ରେ ତାଙ୍କୁ ଔଷଧ ପତ୍ର ମଧ୍ୟ ଦିଆ ହବ। ତ ତାଙ୍କୁ ଟିକେ ସମୟ ଲାଗିବ ଭଲ ହେବା ପାଇଁ ସେଥିପାଇଁ ପାଇଁ ତାଙ୍କୁ ଟିକେ ଯତ୍ନ ନବା କଥାଉ ହଉ ଆପଣ କହୁନାହାନ୍ତି ଆପଣଙ୍କ ଭାଇଙ୍କର ମଧ୍ୟ ବି ଦୁର୍ଘଟଣା ହେଇଥିଲା। ମୁଁ ଶୁନଥିଲି ଆପଣଙ୍କ ଭାଇ ବର୍ତ୍ତମାନ କେମିତି ଅଛନ୍ତି?
ଲାଗିଛି ସିଏ ଏବେ ସୁସ୍ଥ ଅଛି ତା ହାଲକା ଚ ଚଲାବୁଲା କରୁଛି ଆଉ।
ଏ କଥା ଶୁଣି ମୋତେ ମଧ୍ୟ ଦୁଃଖ ଲାଗିଲା। ଆଉ ଆପଣଙ୍କ ଭାଇଙ୍କୁ ଟିକେ କୁହନ୍ତୁ ସମୟ ସମୟରେ ଔଷଧ ନଉଥିବ ଆଉ ସମୟ ସମୟରେ ବୈଦଙ୍କ ପରାମର୍ଶ ମଧ୍ୟ ନେଉଥିବେ।
ସେ ନଉଛି ମଧ୍ୟ ଔଷଧ ପରାମର୍ଶ ସମସ୍ତ କାର୍ଯ୍ୟ କରୁଛି ପଛେ ତା ଗୋଡ ଟା ଦରଜ ରହୁଛି ତ ସେଇଥିପାଇଁ ସେ ଏତେ କାର୍ଯ୍ୟ କରିପାରୁନାହିଁ ଆଉ ଆପଣଙ୍କ ଭାଇ ଭଳିଆ ଏତେ କାର୍ଯ୍ୟ କରିପାରୁ ନାଇ ହଉ।
ଆଜ୍ଞା ଏସବୁ ଜିନିଷ ହେଲା ପରେ ତ କିଛି ଦିନ ପର୍ଯ୍ୟନ୍ତ କିଛି କାର୍ଯ୍ୟ କରି ମଧ୍ୟ ହୁଏ ନାହିଁ। ତ ଆପଣଙ୍କ ଭାଇଙ୍କୁ କୁହନ୍ତିୁ ଯେ ଅଧିକ ଚଲାବୁଲା କରିବେ ନାହିଁ କାରଣ ଅତ୍ୟଧିକ ଚଲାବୁଲା କଲେ ତାଙ୍କ ଗୋଡକୁ କ୍ଷତି ପହଞ୍ଚି ପାରେ ସେଥିପାଇଁ ଆଉ ଆପଣଙ୍କ ଭାଇ ମନା କରନ୍ତୁ ଟିକେ।
ହଁ ହଁ ଆପଣ ଆଜି କଣ କରୁଛନ୍ତି ଏବେ?
ବର୍ତମାନ ତ ମୁଁ ଗୋଟେ ବନ୍ଧୁଙ୍କ ସହିତ କଥା ହଉଥିଲି ସିଏ କହିଲେ ଯେ ତାଙ୍କର କଣ ମାଛ ଚାଷ କରିବାର ଇଚ୍ଛା। ହଉଚି ବୋଲି ଆପଣ ସେ କହୁଥିଲେ ଯେ କେତେ ଜଣ ବନ୍ଧୁଙ୍କୁ ପଚାର ସେମାନେ ଯଦି କରିବାର ଇଚ୍ଛା ଥିବ ତାହେଲେ ତାଙ୍କର ସହିତ ମିଶିକି କରିବ ତାହେଲେ ଆପଣ ଙ୍କ ବନ୍ଧୁ ଇଚ୍ଛା ଅଛନ୍ତି କି ମ ମାଛଚାଷ କରିବାରେ।
ଆଜ୍ଞା ମୁଁ ମଧ୍ୟ ନିହାତି ଇଛୁକ। ଆପଣ ଇଚ୍ଛୁକ କି ନାହିଁ ଆଗେ?
କେବେ ମୁଁ ମୋର ଆମିଷ କେବେ ଖାଏ ନାହିଁ।ତ ମୁଁ ନିରାମିଷ ଲୋକ ତ ସେଥିପାଇଁ ମୁଁ ଏସବୁ କାର୍ଯ୍ୟରେ ଇଛୁକ ନ ସେଥିପାଇଁ ତ ସେ ମୋତେ କହିଁଲେ ଯ ଆପଣଙ୍କର ଅଲଗାକୁ ବନ୍ଧୁଛନ୍ତି ଇଛୁଛନ୍ତି ତାହେଲେ ମତେ ଯୋଗାଯୋଗ କରି ବା ପାଇଁ କୁହନ୍ତୁ ଆପଣ ତାହଲେ ସେ ବନ୍ଧୁଙ୍କ ନମ୍ବର ନେଇଯିବେ ମୋଠୁ ତାଙ୍କ ସହିତ ଟିକେ କଥା ହେଇଯିବ।
ଆଜ୍ଞା ନିହାତି ଆଉ ଆପଣ କଣ ପାଇଁ ଆଇଁଷ ଖାଉନାହାନ୍ତି?
ମତେ ଆଇଁଷ ଖାଇବା ପାଇଁ ଭଲ ଲାଗେନି। ଛୋଟ ବେଳୁ ମୁଁ ଖାଉଥିଲି ଘରେ। ଦଉଥିଲେ ମୋତେ ଆମିଷ ଖାଇବା ପାଇଁ ଦଉଥିଲେ ମୁଁ ବହୁତ ଚିକେନ ଫ୍ରିୟ ଥିଲି ସେ ସମୟରେ। କିନ୍ତୁ ଯେତେବେଳେ ଅତ୍ୟଧିକ ଦେହ ଖରାପ ହେଲା ସେ ଆମିଷ ଯୋଗୁଁ ମୋର ନିଜର ଓଜନ ବଢିଗଲା ତ ସେଥିପାଇଁ ମୁଁ ସେ ଆମିଷ ଛାଡ଼ିଦେଲି। କାରଣ, ଆମିଷ ପ୍ରତି ଲାଳସା ମୋର, ଅଧିକ ବଢି ଯାଉଥିଲା ତ। ସେଥିପାଇଁ, ମୁଁ ଆମିଷ ଛାଡିଦେଲି।
ନିହାତି ।ଆପଣ ଭଲ କରିଛନ୍ତି ।ଆମେ ତ ବି ଦେହ ପାଇଁ ଭଲ ନୁହଁ। ଆପଣ ଯାହା ବଧେ, ଆପଣ ଟିକେ ବୋଧେ ଠାକୁରଙ୍କ ଭକ୍ତ ବୋଧେ। ସେଇଥିପାଇଁ ଆଇଁଷ ବି, ମଧ୍ୟ ଛାଡି ଦେଇଛନ୍ତି।
ନା ସେମିତି ତ, ଆପଣ ମୁଁ ଠାକୁରଙ୍କ ଭକ୍ତ ଇତ୍ୟାଦି ଅତ୍ୟାଧିକତ ନୁହଁ। କିନ୍ତୁ, ମୋ ଦେହକୁ ଅତ୍ୟଧିକ ଖରାପ କଲା ବୋଲି ଆଇଁଷ ତ, ମୁଁ ଏଥି ଆମିଷ ଖାଇଲି ନାହିଁ। ଆପଣ ତ ଖାଉଥିବେ। ତ ଆପଣ ଏଇ ମାଛ ଚାଷରେ ମଧ୍ୟ ବି, ଆପଣ ତ ଏଇ ମାଛ ଚାଷରେ ମଧ୍ୟ ଯୋଗଦାନ ଦେଇପାରିବେ। ତ ଆପଣ ସେ ବନ୍ଧୁଙ୍କ ସହିତ କଥା ହେଇଯାନ୍ତୁ । ଯାଇକି ତାଙ୍କ ସହିତ କିଛି କାର୍ଯ୍ୟ କାର୍ଯ୍ୟ ଆପଣଙ୍କୁ ବି କିଛି ମୂଲ୍ୟ ମିଳିବ। ତାଙ୍କୁ ବି କିଛି ମୂଲ୍ୟ ମିଳିବ। ତାଙ୍କ ପାଖରେ, ପୋଖରୀ ମଧ୍ୟ ଅଛି। ଆପଣ ଯଦି ତାଙ୍କ ପୋଖରୀରେ କରିବାକୁ ଇଛୁକ ଅଛନ୍ତି ।ତାହେଲେ, ଏବେ ତ ବର୍ଷା ଦିନ। ଏବେ ଯଦି ଆପଣ, ସେ ସବୁ କର୍ମ ଷ୍ଟାର୍ଟ କରିବେ। ତ ମାଛ ମାନେ କେତେବେଳେ ଡେଙ୍କି ମଧ୍ୟ ପଳେଇବେ। ସେଥିପାଇଁ। ସି ଭାବିଛନ୍ତି ଯେ ଶୀତ ଦିନେ ଏଇ ସବୁ ଜିନିଷ ଆରମ୍ଭ କରିବେ ବୋଲି। ଆପ ଆପଣ ଯଦି ଇଛୁକ ଅଛନ୍ତି ।ତାଙ୍କ ସହିତ କଥା ହୁଅନ୍ତୁ ।ଆଉ ଶୀତ ଦିନ ଭିତରେ ଏ କାର୍ଯ୍ୟଟାକୁୁ ଆରମ୍ଭ କରନ୍ତୁ।
ଏତତିକ ଯାଉଛନ୍ତି
ଆଜ୍ଞା। ମୁଁ ଅତ୍ୟଧିକ ଥର କେଶରୀରେ ଯାଏ ।କାରଣ ସେଠାରୁ ମୋର ଜଣେ ବନ୍ଧୁ ରହୁଛନ୍ତି ।ତ ତାଙ୍କୁ ଦେଖା କରିବା ତାଙ୍କ ସହିତ ବ। ସି କଣ କରନ୍ତି, ତାଙ୍କ ଘରୁ ବାହାରି ପାରନ୍ତି ନାହିଁ ।କାରଣ ତାଙ୍କପ ବାପା, ମାମ ଘରୁ ତାଙ୍କୁ ଛାଡନ୍ତି ନାହିଁ। ତ ସେଥିପାଇଁ ତାଙ୍କ ଘର ଟିକେ ଯିବାକୁ ପଡେ ଦେଖା ହେବା ପାଇଁ। ଆଉ
ଆପଣ ଏତେ ଏଥର, କେଶର ମଧ୍ୟ ଯାଇଥିଲେ। ମୁଁ ଆପଣଙ୍କୁ ବହୁତ ଥର ଦେଖିଛି ।ତ ସେଥିପାଇଁ ମୁଁ ଆପଣଙ୍କୁ ପଚି ଚାଲି। ଆପଣଙ୍କୁ କିଛି ଅସୁବିଧା ନାହିଁ ତ।
ନା ଅସୁବିଧା କଣ ହବ ।କିଛି ଅସୁବିଧା ନାହିଁ। ସେ ବନ୍ଧୁକ ସହିତ ଦେଖା ହୋଇକି ଆସିବ କଥା। ସିଏ ବି ଆଉ କଣ କହିବେ। ସେ ତାଙ୍କର ଘର ଲୋକ ବି ମଧ୍ୟ ଜାଣିଛନ୍ତି ଆମ ବିଷୟରେ। ତ ମୁଁ ତ ତାଙ୍କ, ଯେହେତୁ ଛୋଟବେଳ ସାଙ୍ଗ ଥିଲି। ତାଙ୍କ ସହିତ, ଏଦ ଦେଖା ହେଇକି ପଳେଇ ଆସେ ଆଉ।
ଓ ।ଆପଣ ଫୁଟବଲ ଖେଳ ଦେଖୁଛନ୍ତି?
ଆଗରୁ ତକୁ ବି ଦେଖୁନଥିଲି ।ମତେ ଏବେ, ମୁଁ କେତେ ଜଣ ବନ୍ଧୁଙ୍କ ସହିତ ମିଶିଲା ପରେ ।ଧୀରେ ଧୀରେ ଏ ସବୁ ଖେଳରେ ମତେ ମତେ ଟିକେ, ମନୋଯୋଗ ଦବାକୁ ମାନେ ମନ ଦବାକୁ ଇଛା ହେଲା। ଓ ।ସେଥିପାଇଁ, ମୁଁ ଏବେ ବର୍ତ୍ତମାନର ନୂଆ ନୂଆ ସେସବୁ ଖେଳ ଦେଖୁଛି। ପଛେ କୌଣସି ମାଛ ଦେଖି ପାରୁନି। କାରଣ ଏସବୁ ଫୁଟବଲ, ବିଶ୍ ଫୁଟବଲ ବିଶ୍ଵକପ୍ ତ ରାତି ବାରଟା ପରେ ହଉଛି। ତ ସେଥିପାଇଁ ମଝିରେ, ମଝିରେ, ଅସୁବିଧାର ସମ୍ମୁଖୀନ ହବାକୁ ବି ପଡୁଛି। ତ ସେଥିପାଇଁ, ଯେବେ ମୋତେ ସମୟ ହେଉଛି, ତ ମୁଁ ସେସବୁ ଖେଳ ଦେଖୁଛି।
ଆପଣଙ୍କର ପ୍ରିୟ, ଇଏ ଖିଲାଡି କିଏ?
ସେମିତି କିଛି ପ୍ରିୟ ବୋଲି ତ ଆପଣ କହିପାରିବିନି ।କିନ୍ତୁ ମୁଁ କେତେ ଜଣଙ୍କର ଯୋଉମାନେ କହନ୍ତି, ସବୁ ଗୋଟେ ପରିଚିତ ସେମାନଙ୍କ ନାଁ ମଧ୍ୟ ଜାଣିଛି ।ମୋ ସେମତି କେହି ପ୍ରିୟ ନୁହନ୍ତି। ମୁଁ ଖାଲି ବର୍ତ୍ତମାନ ନୂଆ ନୂଆ ବି ଖେଳ ଦେଖୁଛି।
କେତେଟା ଖେଳାଳିଙ୍କ ନାଁ ଜାଣିଛନ୍ତି, କହୁନାହାନ୍ତି?
ମୁଁ ବର୍ତ୍ତମାନ ଏତେ ଖେଳାଳିଙ୍କ ନାଁ ମଧ୍ୟ ଜାଣିନି ।ମୁଁ ଏଇ ଚାରି ପାଞ୍ଚଟି ଖେଳାଳିଙ୍କ ନାଁ ମଧ୍ୟ ଜାଣିଛି।
ଅ। ଆପଣ ତାହେଲେ, କୌଣସି ଏକ ଦଳକୁ ସମର୍ଥ କରୁଥିବେ ତ?
ନା। ସେମିତି କିଛି ନା, ସେମିତି କିଛି ନାହିଁ। ବର୍ତ୍ତମାନ ନୂଆ ନୂଆ ତ ଦେଖୁଛି। ତ ସମୟ କିଏ ଭଲ ଖେଳୁଥିବ। କିଏ ନ ଖେଳୁଥିବ। ସମସ୍ତଙ୍କୁ ଦେଖିକି ସମର୍ଥନ କରିବା କଥା। ଯାହାକୁ ମତେ ଏଇ ଖେଳ ଦେ ଦେଖି ଦେଖି ଯାହାକୁ ପସନ୍ଦ ଆସିବ ।ତାହା ସେ ଦଳକୁ ମୁଁ ସମର୍ଥନ କରିବି। ଏବେ କାହାକୁ ସେମିତି କିଛି ସମର୍ଥନ କରିନି ।ମୋ ମନକୁ ଯୋଉଟା ଯୋଉ ଦିନ ସମୟ ପାଇଲିି, ମୁଁ ସେଇ ସେ ଦିନ, ଯୋଉ ଦଳର ମ୍ୟାଚ ଥା। ସେଇ ଦଳର ମ୍ୟାଚ ମୁଁ ଦେଖେ।
ଆଜ୍ଞା ତାହେଲେ ଆପଣ ଏଥର ବୁଲିବାକୁ କୁଆଡେ ଯାଉଛନ୍ତି?
ବର୍ତ୍ତମାନ କିଛି ତ ଏବେ ମୁଁ ଭାବିନି କୁଆଡେ ଯିବା ବୋଲି ବର୍ଷା ଋତୁ ସରୁ ବର୍ଷା ଋତୁରେ କିନ୍ତୁ ମୁଁ ଶୁଣିଛିି ଚି କେରଳ କେରଳ ବହୁତ ଭଲ ଦେଖାଯାଏ ବୋଲି ଆପଣ ମା ଭାବୁଛନ୍ତି କି ବର୍ଷା ଋତୁରେ କେବେ ଯି ବେ ବୋଲି।
ଆଜ୍ଞା ମୁଁ ବି ମଧ୍ୟ ଭାବୁଛି କେରଳ ଯିବା କଥା କାହିଁକି ନା କେରଳର ମୁନାର ବୋଲି ଏକ ଜାଗା ଅ ଚି ଯୋଉଠି ବହୁତ ପ୍ରାକୃତିକ ଦୃଶ୍ୟର ପରିପୂର୍ଣ୍ଣ ସେଠି ଏତେ ଯେ ଭଲ ଦେଖାଯାଏ ଦୃ ୟ ଆପଣ ମ ମଗ୍ଧ ମନମୁଗ୍ଧ ହେଇଯିବେ।
ପରି ଆପଣଙ୍କ କଥା ଶୁଣି ମତେ ବହୁତ ଭଲ ବି ଲାଗିଲା ଯାହା ହଉ ଆପଣ ଏତେ ବିଷୟରେ ଜାଣିଛନ୍ତି ଆପଣ ସେଠିକି ଚିହ୍ନା ଅଛନ୍ତି କି ଆମେ ମିଶିକି ଯାଇପାରିଥାନ୍ତେ।
ଶୁବିଧା ହବନି ତାଙ୍କରି ଘରେ ରହିବା ଖାଇବା ପିଇବା ସବୁ ଖାଲି ଆମକୁ ଏକ ଅ। ଖାଲି ଖର୍ଚ୍ଚ ଆମର ଗୋଟେ ହି ଯିବାଆସିବା ଖର୍ଚ୍ଚ ଆଉ ଗାଡି ସେଠାକାର କରିବାକୁ ପଡିବ ଯାହା ଖର୍ଚ। ନହେଲେ ଆଉ କିଛି ଅସୁବିଧା ଆମର ନାହିଁ ଆପଣ ଯିବାକୁ ଏରେ ଇଚ୍ଛୁକ ଅଛନ୍ତି କି?
ଆଜ୍ଞା ମୁଁ ଯିବାକୁ ଇଚ୍ଛା ଅଛି ଯେହେତୁ ଆମ ପରିବାରର ଶାରୀରିକ। ଏ ଯଉ ସରି ମାନସିକ ଅ କି ଆର୍ଥିକ ଦିଟା ଆକର ଅସୁବିଧା ଚାଲିଛି ତ ସେଥିପାଇଁ ମୁଁ ଏବେ। ବର୍ତ୍ତମାନ କିଛି ଭାବି ନାହିଁ ଯେହେତୁ ଯେତେବେଳେ ଆମ ପାଖରେ ମୂଲ୍ୟ ଆ ପଇସା ମୂଲ୍ୟ ଅତ୍ୟଧିକ ହବ ସେ ସମୟରେ ମୁଁ ଆପଣଙ୍କୁ ଯୋଗାଯୋଗ କରିବି ଆପଣ ଆଉ ମୁଁ ମିଶିକି ଯାଇଥାନ୍ତେ ଆପଣ ଯୋଉ କହୁଛନ୍ତି ଗାଡି ଖ ଆଚ୍ଛା ସେଟା ତ ସ-ସବୁଠି ସ୍ୱଭାବିକ ଯେ ଗାଡି ଖର୍ଚ୍ଚ ଆମକୁ ନିଜକୁ ହିଁ ଦବାକୁ ପଡିବ ଆଉ ସେଟା କି କିଛି ଅଲଗା କଥା ନୁହଁ କିନ୍ତୁ ବାକି ଯାହା ଆଉ କହିଲେ ଆପଣଙ୍କର ସେଠି କିଏ ବନ୍ଧୁ ଅଛନ୍ତି ବୋଲି ଏହା ଶୁଣି ମ ମତେ ମଧ୍ୟ ବହୁତ ଖୁସି ଲାଗିଲା ହଉ ଆପଣ ଏବେ କହୁନାହାନ୍ତି ଏବେ କଣ କରୁଛନ୍ତି?
ବର୍ତ୍ତମାନ ମୁଁ ଏବେ ନିତ୍ୟକର୍ମ ସାରି ମୋର ଏଇନା ଖାଇବାକୁ ଯାଉଥିଲି ତ ମୋର ମନେ ପଡିଲା ଆପଣ ବୋଲି ଆପଣ ଏକ ବସିଥିବେ ତ କାଳେ ମୁଁ ସେଥିପାଇଁ ଫୋନ କରିଦେଲି ଆଉ। ଆପଣ କଣ ଆଜି ଖାଇଛନ୍ତି? ହଁ
ଯାହା ଆପଣ ବହୁତ ଭଲ କାମ କଲେ ମତେ ମନ ପକେଇଲେ ଏତେ ଦିନ ପରେ ଆଉ ବର୍ତ୍ତମାନ ତ ମୁଁ କିଛି ଖା ନାଇ ନାଇ ଆପଣ ଯାଉନାହାନ୍ତି କିଛି ଖାଇଦେବେ ସକାଳୁ ତ ଆପଣ କହୁଥିଲେ କିଛି ଖାଇନାହାନ୍ତି ବର୍ତ୍ତମାନ ନିତ୍ୟ କର୍ମ ସାରିଲେ। ଆଉ ଶୋଇକି ତ ମଧ୍ୟ ଡେରିରେ ଆଜି ଉଠିଥିବେ କାରଣ ଆଜି ତ ସକାଳ ଠାରୁ ବର୍ଷା ହିଁ ପକଉଛି। ଘରୁ ତ କୁଆଡେ ବାହାରୁ ଯାଇ ହଉ ନଥିବ। ସେଥିପାଇଁ ଆପଣ ବର୍ତ୍ତମାନ ଯାଉନାହାନ୍ତି କଣ କିଛି ଖାଇ ଦେଇକି ଆସିବେ।
ନିହାତି ମୁଁ ଆପଣଙ୍କ ସହ ଅ ବାର୍ତ୍ତାଳାପ ସରିଲା ପରେ ମୁଁ ଯିବି ନିହାତି ଖାଇବି କାହିଁକି ନା ଘରେ ସମସ୍ତେ ଅଛନ୍ତି ନା ସେଇଥିପାଇଁ।
ବହୁତ୍ ବହୁତ ଭଲ କଥା ଯାହା ହଉ ଆପଣ। ଖାଇବା ପାଇଁ ବି ଗଲେଣି। ଆଉ ଆପଣଙ୍କର ଖାଇବାରେ ଆଜି କଣ କଣ ହୋଇଛି?
ଆମ ଘରେ ଆଜି ଭାତ, ଡାଲି ଇ ଆଳୁ ବଘରା ଆଉ ଦହି ହେଇଛି। ଆପଣଙ୍କର କଣ ହେଇଛି?
ବର୍ତ୍ତମାନ ତ ମୁଁ କିଛି କହିପାରିବିନି ମତେ ଲାଗୁଛି ବର୍ତ୍ତମାନ ଆଜି ଭାତ, ଡାଲି, ସୋୟାବିନ୍ ତରକାରୀ। ଆଉ ବର୍ତ୍ତମାନ କିଛି ଆଳୁ ସିଝେଇକି ମଧ୍ୟ ମାମା ରଖିଛନ୍ତି ତାକୁ ବୋଧେ ଭର୍ତା କରିବେ ମନେ ହେଉଛି। ଦେଖାଯାଉ ମାମା ଯାହା କରିବେ ସେୟା ଖାଇବା କଥା ଆମେ ତ ଏତେ ଜାଣିନେ ରୋଷେଇ ଆ ଆପଣ ରୋଷେଇ ଜାଣିଛନ୍ତି?
ନା ମୁଁ ମଧ୍ୟ ଏତେ ଜାଣିିନାହିଁ ମତେ ହାଲକା ହାଲକା କେ ସ କିଛି ଜିନିଷ ଆସେ।
ଯାହା ଆପଣଙ୍କୁ ହାଲକା ହାଲକା ବି ମଧ୍ୟ କିଛିଟା ଜିନିଷ ଆସେ ମତେ କିନ୍ତୁ କିଛି ଆସେ ନାହିଁ। କାରଣ ମୁଁ କେବେ ରୋଷେଇ ମଧ୍ୟ କରେନାହିଁ ମୁଁ ପ୍ରଥମଥର ପାଇଁ ଚାହା କରି ମୋ ବନ୍ଧୁଙ୍କ ଘରେ ପିଇଥିଲି। ତ ସେଟା।
ସେ ବୋଧେ ବର୍ଷା ପାଗ ହେଇଥିବ ବର୍ଷା ହଉଥିବ ବୋଲି ଆପଣ ପିଇଥିବେ।
ଆଜ୍ଞା ଆଜ୍ଞା ବର୍ଷା ହେଇଥିବା ବୋଲି ଆମେ ପି ଥିଲୁ। ହଉ ଆପଣ ତ ଯାହା ହଉ କେତେ ଜିନିଷ ଜିନିଷ ଜାଣିଛନ୍ତି ମୁଁ ତ ଏତକ ଜିନିଷ ଜାଣିବି ନାହିଁ ମଧ୍ୟ।
ଆଉ ଆ-ଆପଣଙ୍କ ବଧେ ଆଜି ଉନ୍ନତ ମାନର ପୁରା ଖାଦ୍ୟ ହେଇଛି ଯାହା ଶୁଣିକି ଲାଗିଲା?
ନା ଖାଦ୍ୟ ଏତେ ଉନ୍ନତ ମାନର ମଧ୍ୟ ହୋଇନାହିଁ ନ ଯେମିତି ସବୁଦିନ ହବା କଥା ସେମିତି ସେମିତିଆ ଅଛି ଆଉ। ଆଉ ବର୍ତ୍ତମାନ ଆମେ ଯାଆନ୍ତୁ। ସମୟ ବି ହେଇଗଲାଣି ଆପଣ ବର୍ତ୍ତମାନ ଯାଆନ୍ତୁ ଟିକେ କିଛି ଖାଇ ଦେଇକି ମୋତେ ପୁନର୍ବାର ଫୋନ କରିଦେବେ।
ନିହାତି ଆପଣ କିଛି ଆଉ କିଛି କହିବାକୁ ଇଚ୍ଛୁକ ଅଛନ୍ତି।
ଆପଣ ଆଉ କିଛି ସମୟ ପରେ ଫୋନ କରନ୍ତୁ। ଆପଣଙ୍କୁ ମୁଁ କହୁଛି ଆଉ।
ହଉ ମୁଁ ବିଦାୟ ନେଉଛି ତାହେଲେ।
ଧନ୍ୟବାଦ।
ଆଜ୍ଞା।